ତୁ ମୋର ସରସ୍ ଶୁଣା ଯାଉଛି। କେମିତି ଅଛନ୍ତି ଆପଣ।
ହଁ ଭଲ ଅଛି।
କେମିତି ଆସନ୍ତି ଆପଣ। ଗୋଟିଏ ବର ଗଛ ମୂଳେ। ସେଏ ଭାନଇଟି କହୁଛି ଆପଣ ଶୁଣି ବା କୁ ଚେଷ୍ଟା କର।
ହଁ ତୁମେ କହୁନି
ଆଜି। ଗୋଟିଏ ବର ଗଛ ମୂଳେ ଗୋଟିଏ। ଚିଠିଟିଏ ମୁଁ ପାଇଲି ସେ ଚିଠିରେ ଲେଖା ହୋଇଥିଲା। ଆପଣଙ୍କ ଜୀବନ ପ୍ରତି ବିପଦ ଅଛି। ମୁଁ ସେଇ ମୁଁ ହରକୁ ବଜାରରୁ ଘରକୁ ଫେରୁଥିବା ବେଳେ ସେଇତି ଟେ ବାଟ ହ ପଡିଥିଲା।
ଆପଣଙ୍କ କଥା କାହିଁ ଶୁବୁନାହିଁ। ଆପ ତାହେଲେ ଆପଣଙ୍କ ଭୟସଟା କାହିଁ ଶୁବୁ ନାହିଁ।
ସେ ଆ। କ୍ଲିଅର ଶୁବୁଚି।